ହଁ।
ହଁ କହ
ଆଉ କଣ କରୁଛୁ?
ଏଇ ବାହାରେ ବସିି ଗରମ ହଉଛିି ଯେ ଆଉ ତୁ କଣ କରୁଛୁ?
ମୁଁ ତ ଏଇ ଆସିକି ଆମ ଛାତ ପଟ ଟିକେ ଗଡ ର୍ପଡ ହଉଛି ପବନ ଟିକେ ଦଉଛି ତ ଆଉ ଏର ଘର ଭିତରେ ବାମ୍ଫ ବାହାରୁଛି ସେ ଆଉ ପଳାଇ ଆସିଛି ଟିକେ ଛାତ ଉପକୁ ଆଉ
ଓହୋ।
ଆଉ ଦେହପା ଭଲ ଅଛି ନା?
ହଁ ସେମିତି ଆଉ ତୋର
ସେମିତି ମାନେ କଣ ଦେହ ଭଲ ନାହିଁ ନା କଣ
ହଁ ଭଲ ଅଛି।
ଓହୋ ହଁ ମୋର ବି ଭଲ ଆଉ ତମ ଘରେ ସମସ୍ତେ ଭଲ?
ହଁ କଣ ଖାଇଥିଲୁ?
ମୁଁ ଏଇ କଣ ଟିକେ ଜଳିଖିଆ ଖାଇଥିଲି। ଆଁ ଚାରିଟା ବଳେ ଆଉ ଯୋଉ ତୁ?
ମୁଁ ସେଇ ଖାଇଥିଲି ଭାତ ଆଉ ଭଜା ଆଉ ଡ଼ାଲମା ଆଉ।
ଓହୋ ଯୋଉ କଣ କହୁଥିଲି କହିଲୁ?
କହ।
ହେବିଟ ଟିକେ ବର୍ଷା ଫର୍ଷା ହେଇଛି ଭଲ ପାଗ ଦେଇଛି।
ହୁଁ।
ମୁଁ କହୁଥିଲି ଗୋଟେ ଭୋଜିଟେ କରନ୍ତେ।
କରିବା ଆଉ।
କରିବା ବୋଲି ପହର ଦିନ ଆଡ଼କୁ କରିବା ଆଉ। ମୁଁ ହୁଁ ନା କଣ କାମ ଅଛି?
ଏଇ ତ ଟିକେ ରଜ ପାଇଁ କାମ ଚାଲିଛି ତ ଦେଖେ ପହରଦିନ ମୁଁ କାଲି କହିବି ପହରଦିନ ଫାଙ୍କା ହେଇକିନା ନହେଲେ ତାପରେ କରିବା ଆଉ।
ନା କଣ କହିଲୁ ଆମେ ଦି ଜଣ ନୁହେଁ ଆଉ ସବୁ ଝିଅଙ୍କୁ କହିବା।
ହଁ ହଁ।
ଉଁ କହିକି କରନ୍ତେ କଣ କହିଲୁ? ହଁ ଉଁ କରିବା ତ ଆଉ କରନ୍ତେ କଣ ମୁଁ ଛୁଆଙ୍କୁ ପଚାରିଥିଲି କିଛି ଜଣ ଛୁଆ କହୁଥିଲେ କି ହଁ କରିବା ବୋଲି।
ହୁଁ।
ହୁଁ ଆଉ ମୁଁ କଣ କହିଲୁ କୋଉଠି କରନ୍ତେ କହିଲୁ ଆମ ଜଙ୍ଗଲ ଆଡ଼େ କରିବା କି?
ହଁ ଆମେ ଜଙ୍ଗଲ ଆଡ଼େ କରିବା ଆଉ।
ଉୁଁ ଜଙ୍ଗଲ ଆଡ଼େ କଲେ ହୁଁ ହଁ ଭଲ ହୁଅନ୍ତା ଜଙ୍ଗଲ ଆଡ଼େ କଣ ହେଠେ ତ ପାଣି ଅଛି ତ ହେଠେ ଥଣ୍ଡା ଥଣ୍ଡା ଲାଗନ୍ତା ସେଠି ଭଲରେ ପବନ ଫବନ ଦିଅନ୍ତା। ତାପରେ ଆଉ ଆରଥର ଯେମିତି ଯାଇଥିଲେ ଏ ସବୁ ଭୋଜି ଫୋଜି କଲେ। ସେଠୁ ତ ପାଣି ଫାଣି ଆଣିକି ରୋଷେଇବାସ କଲେ ଦିଟା ଚୁଲି ସେମିତି କରିଦବା ହେଲା।
ହୁଁ।
ଦିଟା ଚୁଲି କରିଦେଇକି ରୋଷେଇବାସ ସବୁ କରିଦେଇକି। ଖାଇ ଦେଇେକି ଜଲ୍ଦି ପଳେଇ ଆସିବା ଆଉ କଣ ଅଳ୍ପ ଆଇଟମ କରିବା। ସେଥର ବେଶୀ ଆଇଟମ କରିଥିଲେ ବୋଲି ସବୁ ଟିକେ ଇଏ ହେଇଥିଲା। ଏଥର ବେଶୀ ଆଇଟମ୍ କରିବାନି।
ହୁଁ ହୁ।
କଣ କଣ ଆଇଟମ୍ କରିବାକୁ କହିଲୁ?
କଣ ତୁ ତ ଆଇଁଷ ଖାଉନୁ?
ମୁଁ ତ ଆଇଁଷ ଖାଉନି ମାନେ ଆମର ତ ଏ ଛୁଆ ଅଧା ଆଇଁଷ କିଏ ଅଧା ବୋଲି କହିଲ କେହି ବି ଖାଉନାହାନ୍ତି। ଇଏ ଗୋଟେ ଅଧେ ତାର ଆମେ ସବୁ ଛୁଆ ମାନେ ଯେତିକି ଅଛନ୍ତି ଯେତିକି ଅଛନ୍ତି ତ କେହି ଆଇଁଷ ଖାଉନାହାନ୍ତି ତା ଭିତରୁ ଗୋଟେ ତୁ ହେଇ ଖାଉଛୁ। ଆଉ ଆମର ଇଏ ଖାଉଛି ଆଉ ଏଇ ଆମ ଘର ପାଖ ହଁ ସେଇବା କହୁଛି ଆମ ଘର ପାଖରେ ଗୋଟେ ଯୋଉ ଝିଅ ଟା ସିଏ ଖାଉନି ତୁ ବି ଖାଉନୁ। ନାଇଁ ଯୋଉ ତୁ ବି ଖାଉନୁ ତୁ ବା ଖାଉଛୁ।
ନା
ତୁ ଖାଉନୁ?
ନା।
ଓହୋ ଆଉ ତାହେଲେ ସିଏ ଏକା ଖାଉଛି। ଆଉ ତ ଆଉ ସବୁ ଯୋଉ ଝିଅଉରା ଅଛନ୍ତି ସେ କିଏ ଖାଉନାହାନ୍ତି ଆଉ କଣ ଗୋଟିଏ ଛୁଆ ପାଇଁ ଆଉ କଣ ହ ଆଇଁଷ ଚିକେନ ରନ୍ଧା ହବ ହବନି ତେଣୁକରି ଆଉ ଆଁ
ତା ପାଇଁ କିଣି ଆଣିବା
କିଣି ଆଣିବା କାହିଁକି ମ ସେ ତ ସମସ୍ତେ ସାଧା ଖାଇବ କିଣି ଆଣିବା ଆଉ ତା ପାଇଁ ଆଉ କାହିଁ କିଣି ଆଣିବା ନା ସେ ଆଇଶ କାଇ ଖାଇବ ସିଏ କିଛି କହିବନି ସେ କାଇଁ ଆଉ ଏବେ ଏଇଥର ଯେତେ ଥର କରା ହେଲାଣି ଆମର ଭୋଜି ସେ ବି ଖାଉଛି ସାଧା ତ ଆମର ବିନା ପିଆଜ ରସୁଣ ରେ ହବ ଁ ନା କଣ କହିଲୁ କାହିଁକି ନା ହ୍ୟାଲୋ
କହ
ମୁଁ କହିଲି ଆମର ବିନା ପିଆଜ ରସୁଣ ରେ ହବ
ହଁ ଜାଣିଛି
ହଁ କାହିଁକନା ତ ଜାଣିଚ ଆମର ତ ଏବେ ହଉଚି ବିନା ପିଆସଣରେ କାହିଁକିନା ଛୁଆ ବିିଆସଣ ଖାଉନାହାନ୍ତିି କେତ ଯୋଉ ଦି ତିନି ଜଣ। ତିନି ଜଣ ଚାର ଜଣ ହଭଳିଆ। ଆଉ ଏ ବିନା ପ୍ରସନ କଣ କରିବା କହିଲୁ ଭାତ ଡାଲି
ହୁଁ।
ଆଉ ଉମ ପନିର କରିବା ନହେଲେ ଛତୁରା କରିଦବା ହେଲା ଭାତ ଡାଲି ଛତୁ ସାଲାଡ ପାମ୍ପଡ଼ ନା ଆଉ କଣ ଏତିକି ତ କରିଦବା ଆଉ।
ହଁ ମୁଁ ସେତିକି ଗଲାବେଳୁ ତ କେତେ ଇଏ ଆଉ।
ଯଦି ଅପସନାଲ୍ ଗୋଟେ ରଖିଥିବା ଆ ଚିଲି ଉମ କୋବି ନହଲେ ହଁ ଚିଲି କୋବି ଟା ଆପସନାଲ ରଖିଥିବା ଦେଖିବା ଯଦି ସେଇଟା ଟାଇମ୍ ଆମକୁ ଯଦି ସବୁ ଛୁଆଙ୍କୁ ପଚାରିବା ଯଦି କରିପାରିବେ ହେଲା କରିବା। ମାନେ ଏତିକି ଖାଲି କରିବାଉ ମାନେ କଣ କହିଲୁ ଆମେ ଜଲଦି ଯିବା। ହେଲା ଅଳ୍ପ ଜିନିଷ ଆମେ ଅଳ୍ପ ରୋଷେଇ କଲେ ଅଳ୍ପ ଜିନିଷ ନେଇକି ଯିବା।
ହୁଁ।
ଜଲଦି ଯାଇକି ଜଲ୍ଦି ସବୁ ରେଷ ଦିଟା ଚୁଲି ଲଗେଇଲେ ଜଲ୍ଦି ଗୋଟେ ପଟେ ଭାତ ବସିଲେ ଆଉ ଡାଲି ଟା ଖାଲି ଆମେ ଘରୁ ସିଝେଇକି ନେଇଯାଇଥିବା ସେଠି ଖାଲି ପଘାରିଦବା ହେଲା।
ହଁ।
ଆଉ କଣ ରହିଲା ସାଲା ଟା ଜଣେ କାଟିଦ କୁଟା ଦେଲେ ହେ ହେଇଯିବ। ପାମ୍ପଡ଼ ଟା ତ ଲାଷ୍ଟ ବେଳୁ ଇଏ କରିବା। ଖାଲି ଛତୁ ଟା ହବନି ଭାତ ଛତୁ। ତାହେଲେ ଚିଲ କୋବି ଟା ବି
ଆଉ ମସଲା ଫସଲା ତ ସବୁ ପେଷ୍ଟ କରିକି ନେଇଯାଇଥିବା। ଖାଲି ଗଲେ ସେଠି କରିବା ଚୁଲି ଫୁଲି ଲଗେଇକି ବାଗେଇକି ଖାଲି କରିବା ଆଉ କିଛି ତ ନାହିଁ। ଆଉ କଣ କାମ କି ନହେଲେ। ଆ ଆଉ ନହେଲେ କଣ କାମ କି ସେତିକି ନା କି? ଆସିଲା ବେଳେ ନାଳତ ଅଛି ସେଠି ବାସନ ମାଜିକି ଆସିବା ଆଉ କଣ ଚିନ୍ତା କିଛି ନାହିଁ।
ହୁଁ। ସେଇଆା ତ ଯୋଉ କହୁଥିଲି କଁ କହିଲୁ
ହୁଁ।
ଅ ହ ମୁଁ କହିଲି ଯେ ଆଉ କେବେ ଆଉ ତ କିଛି କାମ ନାହିଁ। ସାଲାଡ ଟା ତ ହବ ପାମ୍ପଟା ତ ଲାଷ୍ଟୁ ଛଣା ହବ ତାପରେ ଭା ତ ଟା କେବଳ ବସିବ ଆଉ ଆଉ ଛତୁ ହବ। ତାହେଲେ କୋବି ଟା କରିଦବା ଆଉ ଚିଲ କୋବି ଟା ନହେଲେ ଯଦି ହ ବ ଦେଖେ ଛୁଆଙ୍କୁ ପଚାରିବା ଯଦି କହିବେ ସେଟା କରିବା ଆଉ କାହିଁକିନା ଆଉ ଦି ତେ ଜିନିଷ ଖାଲି ହବ ଯାହା ଆଉ କଣ ଖଲି ନେଇଯାଇଥିବା ଗ ଗ୍ରାଇଣ୍ଡିଙ୍ଗ ଫ୍ରାଇଣ୍ଡିଙ୍ଗ କରିକି ଇନ୍ତି ଆହା ନଅଟା ଭିତେରେ ଯିବା ଆଉ ହେଲା। ସାଡ ନଅଟା ନଅଟା ଭିତେ ସାଢେ ଆଟଟା ନଅଟା ଭିତେରେ ଯିବା।
ହୁଁ।
ତା ପୂର୍ବୁରୁ ଆମେ ତା ପୂର୍ବ ଦିନ ସବୁ ପରିବା ଫରିବା କିଣିକି ନେଇଆସିଥିଆ। ହେଲା ପରିଆ ବୋଲି କଣ ଆମର ଖାଲି କା କୁଡି ଟମାଟୋ ଆଉ ସଉଦା ଫଉଦା ଯାହା ପ ନେଇ ଆସିବା ଆଉ ଦି ଛତୁ କୋବି ଏତିକି ତ ଆଉ କଁ।
ହଁ ମ ସେତିକି ତ ହଁ ଆମେ ତ ଏତେ ଛୁଆ ବି ତ ନୁଅନ୍ତି ବାସ୍ ସେଇ ଏତିକି ହେଲେ ବି ସେତିକିରେ ବି ଆମର ହେଇଯିବ ଆଜି ଆଜି ନହେଲେ କାଲି ସବୁ କଥା ହବା ପଅରଦିନ ତାହେଲେ କରିବା ଆଉ ଲିଷ୍ଟ ଲେଖିଦେବା। କଁ କଁ ଆସିବ କଁ ନାଇଁ ଖାଲି ଲେଖି ସାରିଲା ପରେ ଆମେ ଆଣିବା ଆଉ।
ହଁ ଠି ଆଣିବା ଆଉ ଯାହାଘରେ ଯାହା ହାଡି ଡେକିଚି ଯାହା ସବୁ ଥିବ। କଢେଇ ଫଡେଇ ନେଇଯିବା ହଁ ଏଇ କରିକି କରିଦବା ଆଉ।
ପାଣି ରୋଷେଇ କରିବା ପାଇଁ ପାଣି ନେଇକି ଯା ବିି ହେଲେ
ତାଙ୍କର ସେଇପଟେ ଗୋଟେ ଜଙ୍ଗଲ ପଡେ ତାଙ୍କର ଗୋଟେ ଗାଁଟେ ନାଇଁ ସେଇଟି ପା ତାଙ୍କର ସୋଲାର ଲାଗିଚି ଟାଙ୍କି ଅଛି। ହୁଁ ଗରାଟା ଆଉ ନ ନେଇଗଲେ।
ହାଣିବା ଆମେ।
ହଁ।
ତୁ କଁ ଆଣିବୁ କି ଯିଏ ମାନେ ଯିଏ ମାନେ ଯିଏ ଗଲା ଫେରେ ଆଉ ଥରେ ଚେଞ୍ଚ ହବ। ଫେରେ ଆଉ ଜଣେ ଯିବ ଆଉ କଣ ସେ ଜଣେ ହଁ।
ସାଇକଲ୍ ନେଇଯିଆ ନହେଲେ ସ୍କୁ ହଁ ନାଇଁ ମ ଜଣେ ଆଉ ହବ କି ଯାହେଲେ ଦି ଜଣ କି ତିନି ଜଣ ଯିବ। ହେଲା ଗୋଟେ ଯୋଉ ଆମ ସେ ଯୋଉ ଦେଇ ଙ୍କର ସ୍କୁଟିଟା ଅଛି। ଆଉ ଛୁଆ କେତେ ଆମ ସାଇକଲ୍ ଫାଇକଲ୍ ନେଇକି ସବୁ ନେଇକି ଯିବା ଯିବା ହେଇକିରା ନେଇକି ଆ ପଳେଇଆସିବ ଆଉ କଣ।
ହଁ।
ନାଇଁ ଗୋଟେ ତାଙ୍କ ସ୍କୁଟିରେ ଆଗରେ ଗୋଟେ ଧର ପାଣି ପାଖୁକୁ ଯିବ ଦିଟା ଗରା ନେଇକି। ଦି ଜଣ ଯିବ ସ୍କୁଟିରେ ଆଉ ଦି ଜଣ ଯିବେ ହଉ ଚି ଏରେ ଯଦିଦ୍ ଏଁ କଁ କଇଲୁ ଗରା ଦିଟା ନବା ମ ବେଶୀ ନହେଲେ ନବାନି?
ହେ ଦିଟା ନା ମ ଦିଟା ନବା ବାଲ୍ଟି ନବା ଆଉ ଗୋଟେ ହେଇଯିବ। ଏତେ କଣ ହବ ଆରେ ଦେଗେ ଉ ହଁ। ଭାତ ଯୋଉଥେରେ ହେଲା ସେଇଥେରେ ଡେକଚିରେ ପାଣି ଢାଲିଦବା। ତାପରେ ଚାଉଳ ନବା ଠୁ ଧୋଇ ଦେଇକି ଆଣିବା। ଆଉ କଣ ଏଠି କଁ ପାଣି ଧରବ କି ତାପରେ ଆଉ ଯୋଉ ଦିଟା ତିନିଟା ପାଣି ଆଣିବା।
ଶୁଣୁ ଗୋଟେ କଁ କାମ କରିବା ହଉଚି ଯୋଉ ଦେଇଙ୍କ ସ୍କୁ ଟି ଅଛି ହେଲା ତାଙ୍କ ସ୍ତ ଜଣେ ବସିକି ଯିବ ହେଲା ଦିଟା ଗରା ନେଇକି ଯିବ। ସିଏ ପାଣି ପସେଇକି ତାଙ୍କର ଆ ସ୍କୁଟିରେ ଆଗରେ ଗୋଟେ ଗରା ଥୋଇବ ଆଉ ଜଣେ ପଛରେ ଜଣେ ଗରାଟେ ଧରିକି ବସିବ ହେଲା ଉଁ ଦି ଜଣ ଧୀରେ ଧୀରେ ଧୀରେ ଧୀରେ ଧୀରେ ଧୀରେ ଗୋଟେ ଗୋଟେ ସ୍କୁଟିରେ ହେଲା କେତେ ବାଟ ସେଇଡୁ ସେତିକି ଅଳ୍ପ ବାଟ ସେଇ ଯୋଉ ପାଣିର ଅଁ କିଛି ବାଟ ପାଖାପାଖି କରିବା ଆଉ ହେଲା?
ହୁଁ।
ଆଉଁ ଉଁ ତାପରେ କଣ ହବ କହିଲ ଆଉ ଜଣେ ଆଉ ଦି ଜଣ କଣ କରିବେ ନାଁ ଆଁ ଚାଉଳଟା ନେଇକି ଗୋଟେ ଜାଗାରେ ଯିବେ ଆଉ ଗୋଟେ ଗରା ନେଇକି ଯିବେ ହେଲା।
ଉଁ
ଉଁ ସେ ଦିଜଣ ଯାଇକି ସେ ଗୋଟେ ଗରା ଆଉ ଚାଉଳ ଗୁଡାକୁ ଧୋଇକି ନେଇ ପଳେଆସିବେ ଏତିକି ହେଲେ ତ ସଇଲା ଆଉ ଆମର ପାଣି ଆଉ କଣ ଦର କାରିକି ଆଉ ଆସିଲା ବେଳକୁ ସବୁ ଜାଙ୍କ ଖାଇ ଖୁଆ ତାପରେ ଆମେ ଖଲି ଗ୍ଲାସ୍ ନେଇକି ଯିବା ନାଇଁ କି ଆଉ ଖଲି ଗ୍ଲାସରେ ଖାଇ ଖୁଆ ଦେଲେ ହେଠି ତ ଫିଙ୍ଗି ଫୁଙ୍ଗା ଦେଇକି ଧୋଇ ଧୁଆ ହେଇକି ପଳେଇ ଆସିବା ଆଉ ଆସିଲା ବେଳେ ଯୋଉ ନାଳଟା ଅଛି ସେଠି ସବୁ ମାଜି ମୁଜା ଦେଇ ଇମ୍ ଧୋଇ ଧୁଆ ହେଇକି ପଳେଇ ଆସେ ଆଉ କଣ।
ଅ ହ।
ଯେମତି ଆମେ ଚେଷ୍ଟା କରିବା ଯେମତି ଆମ ଚେମମ ରୋଷେଇ ଯେମତି ଦିଟା ଭିତରେ ସରିବ ଗୋଟେ ଦିଟା ଭିତରେ ସରିବ। ହେଲା ଗୋଟ ଦିଟା ଭିତରେ ସରିବ ଆଉ ଚାରଟା ଭିତରେ ଆମେ ଏମତି ବାହାର ରିବା ସେଠୁ ଚାରଟାରେ ବାହାରିବା ଆ ଚାରଟା ସାଢେ ଚାରଟା ଭିତରେ ବାହାରିକି ଆସିଲା ଏଳୁ ଫୁଣି ମାଜି ମୁଜାକି ଧୋଇ ଧୁଆ ହେଇକି ଆମେ ଆସିଲା ବଳୁ ଚାଲିକି ଆ ପୁଣି ସମସ୍ତେ ଆସିଲା ବେଳକୁ ଲେଟ୍ ହେଇଯିବ ନା ଆଉ ପୁଣି ରାତି ଫାତି ସନ୍ଧ୍ୟା ଫନ୍ଧ୍ୟା ହେଇଗଲେ ପୁଣି ଆମେ କେମତି ଆସିବା କହିଲୁ। ଏଇଟା ହଉଛି ମେନ କଥା। ହଁ ଝିଅପିଲା ଗୁରା ଆଉଁ ହଁ। ଆମର ଦିନ୍ ତାପରେ ଏଇନା ଖରା ଦିନ ନା ଶୁଣୁ ହଁ ଘରତ ଚିଡ଼ିବ ଏକରେ ଝିଅ ପିଲା ତାପରେ ରାତି ହେଇଗଲେ ପୁଣି ହେପଟେ ଭାଲୁ ଫାଲୁ ବାହାରିବ। ତାପରେ ହେପଟେ କେହି ବୋଲି କେହି ନାହାନ୍ତି। ତାପରେ କଣ କହିଲୁ ଆମେ ଏକେରେତ ଖରା ଦିନ। ଜଲ୍ଦି ହବନି ଅନ୍ଧାର ତ ଆମେ ଯେତେ ଜଲ୍ଦି ଉଁ ଉଁ ସାରିଦେଇ କାମ ପଳେଇ ଆସିବା ଆଉ ହେଲା। ହଉ ଶୁଣୁ ମୁଁ ଗୁଟେ ଗ୍ରୁପରେ ଦେଖିଆ ମେସେଜ୍ ଟେ ପକେଇଦେ କିଏ କଣ କହୁଛନ୍ତି ଦେଖିଆ। ଆଉ ଉଁ ଉଁ ଯିଏ ଯିବ ସେଠି କହିବ ଆଉ ହେଲା।
ହଉ ହଉ।
ହଉ ମୁଁ ମେସେଜ୍ ପକେଇଲିି ତୁ ଦେଖେ ଆଁ ମୁଁ ରଖୁଚି।
ହଉ ହଁ ହଁ।